ହାଲୋ।
ହଁ କଣ କରୁଛ?
ଏବେ ବସିଛି ତମେ କଣ କରୁଛ?
ସିଲେଇ କରୁଥିଲି ଆଉ।
ଏବେ ବର୍ଷା ହଉଛି?
ହଁ ବହୁତ
ହୁଁ ହୁଁ। ଏଠି ବି ତ ଏଠି ବି। ଦି ଦିନ ହେଲା ବର୍ଷା ଆଗେ ଛାଡୁନି।
ଆଚ୍ଛା ଆଉ କଣ ଖାଇଛ?
ଓ ଏବେ ଏଇଥିଲି।
ତମର କୋଉ ଡିଷ୍ଟ୍ରିକ୍?
ବୋଲାଙ୍ଗିର।
ଓ ସେପଟେ ବି ବର୍ଷା ନାଇଁ ସବୁଆଡେ ତାହେଲେ ହଉଛି ଆଉ।
ହଁ ଲଘୁଚାପ ଅଛି ଆଉ ବର୍ଷା ତ
ଆଚ୍ଛା।
ଟିକେ ବି ଛାଡୁନାହିଁ ବୁଲିବା ପାଇଁ ଯାଇ ବିି ହଉନି।
ଆଚ୍ଛା କୁଆଡେ ବୁଲିବା ପାଇଁ ଯାଇଥାନ୍ତା କି?
ବଲାଙ୍ଗୀର ଟାଉନ୍ ଭିତର।
ଆଚ୍ଛା ବଲାଙ୍ଗୀର କଣ ବୁଲିବା ପାଇଁ ଭଲ ଭଲ ଜାଗା ଅଛି?
ପାର୍କ ଅଛି। ମନ୍ଦିର ମନ୍ଦିର ବି ଅଛି।
ଆଚ୍ଛା।
ସମଲେଇ ମନ୍ଦିର ଅଛି।
କଟକ କେବେ ଆସିଛ?
କଟକ କଟକ ଯାଇ ଭୁବନେଶ୍ଵର ଯାଇଛି।
ଆଚ୍ଛା।
ଆପଣ କଟକ କଟକର?
ଆଜ୍ଞା।
ଓ ହୋ।
ହଁ। ଧାନ କାମ ହେଲାଣି ନା ହେଇି
ଧାନ କାମ ଏବେ ଷ୍ଟାର୍ଟ ହଉଛି ଆଉ ଏବେ କଣ ସେ ପଲା ପକାଉଛନ୍ତି ସମସ୍ତେ
ହଁ ଆଛା ହଉ ତମେ ଏବେ ପଢା ପଢି କରୁଛ
ହଁ ଏବେ ପଲସଥ୍ରୀ ସାରିଲି
ହଁ
ହଁ
ତାପରେ ଫ୍ୟୁଚର ପ୍ଲାନିଂ କଣ ଅଛି
ଏଇ ଡିଫେନ୍ସ ଲାଇନ ଦେଖିବା ଆଉ
ହଁ ଆଛା
ଆଉ ଘରେ ସବୁ କିଏ କିଏ ଅଛନ୍ତି
ଘରେ ମା ବାପା ାଇ ଭାଇ ଗୋଟେ
ହୁଁ
ଆଉ ଖଜା
ଆଁା ଆଜ୍ଜା ଆଚ୍ଛା
ଆପଣ କେବେ ସାରିଲେ ପଢାପଢି
ହଁ ସରିଲାଣି ଦୁଇ ହଜାର ଅଠର ର
ହଁ ହଁ
ଏବେ ଅଛି ଗୋଟେ ସ୍କୁଲ ରେ ପଢଉଛି ଚାଲି ଟ୍ୟୁସନ ଫ୍ୟୁସନ ଏମତି ଆଉ
ହଁ ହଁ ଖଟ କିଦି
ଆଜ୍ଞା
ଏକ୍ଜାକ୍ଟ ପୁରା କଟକ କି
ନାଇଁ କଟକ ଟାଉନ ଉପରେ ନୁହଁ ଟାଉନ ଠାରୁ କୋଡିଏ କିଲୋମିଟର ସାଲେପୁର ଜାଣିଛନ୍ତି
ହଁ ହଁ ଜାଣିିନି
ହୁଁ ଆଛା କେବେ ଆସିବ ଆଉ ଏପଟ ବୁଲିକି ଯିବ ଆଉ
ହଁ ଯିବା
ହୁଁ ହଁ ତମ ସେପଟେ ଆଉ ସବୁ କଣ ଚାଷ ହବ
ହଁ ଏପଟେ ଧାନ ଧାନ ହଁ
ଏ ହ ନାଇଁ ମୁଁ ଯାଇଥିଲି ଜୁନ ଛଅ ତାରିଖରେ ପୁରୀ ଆଉ ଯାଇନି ଦେଖିବା ଭଗବାନଙ୍କ ଡୋରି ତମେ ଆସିବ କି
ନାଇ ସମୟ ମିଳ ଯିବା ହ
ସମୟ ମିଳିଲେ ଭଗବାନଙ୍କ ପାଖକୁ ସମୟ ବାହାର କରିକି ଆସ
ହଁ
ଆଛା
ଭିଡ଼ ତ ପ୍ରବଳ ନା ସେଇଠି
ହଁ ପ୍ରବଳ ଭିଡ ରଥଯାତ୍ରାରେ ତ ଯାଇଥିଲି ଦୁଇ ହଜାର ତେଇଶି ମସିହାରେ କାମ ଦଲି ପୁରା
ସେଇଟା ତ ସାଧା ବେଲେ ବରଂ ଯାଇକି ପଳେଇ ଆସିଲେ ହେବ ଭଲସେ ଦର୍ଶନ କରି ହେବ ଆଉ
ସାଧା ବେଳେ ବି ତମେ ବହୁତ କଷ୍ଟରେ ଦର୍ଶନ କରିବ ଏବେ ତ ପ୍ରବଳ ଭିଡ଼ ରହୁଛନ୍ତି। ମୁଁ ଯାଇଥିଲି ବି ବହୁତ କଷ୍ଟରେ ବର୍ଷନା କଲି
ମୁଁ ଛୋଟବେଳେ ଯାଇଥିଲି।
ଆଛା ଆଉ ଆସିନ ନାଇଁ? ହୁଁ।
ଯେ ସେ ସମୟରେ, ବାପା ତାଙ୍କ ପିଠିରେ ମତେ ଧରିକି ଦେଖ ଖେଳୁ ଥିଲେ ସେଠି
ଆଚ୍ଛା, ଆଚ୍ଛା। ଆ ତମେ ତ ବଡ ହେଇଗଲାଣି ଏବେ। ଏବେ, ଏକା ଏକା ଆସ ବୁଲିକି ଯିବା।
ଯିବା ବୋଲି ଆଉ ସାଙ୍ଗ ମାନେ ବାହାରିଲେ ଏକା ଗଲେ ତ ଭଲ ଲାଗିବନି?
ଦି ଚାରି ଜଣ ସାଙ୍ଗ ହବ ଆସିବ। ଦର୍ଶନ କରିକି ଯିବ ଆଉ।
ସେପଟେ ଚାଷ ବାଡି ଆରମ୍ଭ କଲେ
ଏ ସେଇ ତଳା ପଡିଛି ଏବେ। ଆଉ ହେଇନି। ଲଗା ହେଇନି। ପାଣି ତ ବିଲରେ ପ୍ରବଳ ହେବେ।
ବର୍ଷା ଦି ଦିନ ହେଲା ପୁରା ଲଗା ତାହେଲେ, ଗୋଟେ କଣ୍ଟରେ ବର୍ଷୁଛି ଆଉ।
ସେଥିକି ଆଁ, ତମର ସିଆଡେ ଆଉ କଣ ଚାଷ ହୁଏ? ଖାଲି ଧାନ ନା ଆଉ କଣ?
ଧାନ ହୁଏ ଆଉ କିଏ କେମିତି ସେ ମୁଖଳି ମୁଗ ଏମିତି ତି ବିରି ତ ହୁଏନି ସେଠୀ, ମୁଗ ମୁଗ ହୁଏ।
ଗହମ?
ଗହମ, ଗହମ ଏଇ ଏ ବର୍ଷ କରିଥିଲି।
ହୁଁ।
ତାହେଲେ ଗହମ ବି ଏପଟେ ହଉନି ଆଉ। ଏ ବର୍ଷ କଣ କି ସେ ମଣ୍ଡି ମଣ୍ଡିରୁ କହି ଥିଲି ବୋଲି ସମସ୍ତେ, ଗହମ ଏ ବର୍ଷ କରିଥିଲେ।
ଆଚ୍ଛା।
ତମ ସେପଟେ ଗହମ ବି ହୁଏ?
ନାଇଁ ଗହମ ନାହିଁ ଆମର ମୁଗ ବିରି ଧାନ ଆଉ ଯୋଉ ରାସ୍ ସିଉଣା ହୁଏ। ଲଳିତା ଚାଷ ହୁଏ। ହୁଁ ବାଦାମ ହୁଏ। ତମ ର ସେ ପଟେ ବାଦାମ ଚାଷ ହୁଏ?
ବାଦାମ ହୁଏ କିଛି କିଛି ଲୋକେ କରନ୍ତି ବାଦାମ।
ଆଛା। ମକା?
ମକା ହେମିତି କିଏ କେମିତି
ଆଚ୍ଛା।
ବହୁତ କମ୍ ଏଇ ଖରା ମାସେ କପା ଚାଷ ହୁଏ। ଏଇ ଚାଏ ଆମ ବଲାଙ୍ଗେ ଡିଷ୍ଟ୍ରିକ୍ଟ ରେ
କପା ଚାଷ ହୁଏ ତା ହେଲେ ନା?
ହଁ।
ହୁଁ।
ବଲାଙ୍ଗୀରର ଭାଗ୍ୟ ପୁରା ପ୍ରାୟ କପା ଚାଷ ହୁଏ ଆଉ।
ଯାହା ହଉ ମୁଁ ଏଟା ଜାଣିନଥିଲି ଏତେ ପଢିଲା ଭିତରେ।
ଥା ହଁା।
ଏ ବର୍ଷା ଦିନେ ନଦୀ ପାଣି କୌଣସି ପାଣି ସେପଟେ ମାଡି ଆସେ କି ନା କଣ ସେମିତି କିଛି ନାହିଁ?
ନାଇଁ ନଦୀ ଅଛି ହେଲେ ହେମିତି ମାଡ଼େନି।
ଆଚ୍ଛା କୋଉନଦୀ ସେପଟେ?
ଏଇଟା ଉ ଶୁକ୍ଦିଲି ନଦୀ।
ଆ୍ ଆଛା।
ହ
ହାଲକା ଛୋଟ ନଦୀ ଆଉ ହଁ ସେମତି ବଡ ବଡ ନଦୀ ଥିଲେ ଯେମିତି ବୈତରଣୀ ହଉ କି ମହାନଦୀ ଏସବୁ ସାଇଡ଼୍ ହେଲେ ବେଶୀ ପାଣି ମାଡ଼ିଆସେ।
ନା ଛୋଟ ଛୋଟ ନଦୀ ଏପଟେ ପାଖେ ପାଖେ ସୁଖୁତେଲ ନଦୀ ଅଛି। ଆଉ ସେପଟେ ଅଙ୍ଗନଦୀ ଅଛି।
ଇଏ ଛୋଟ ନଦୀ ଆଉ ସେମିତି ଆ
ହଁ। ଛୋଟ ଛୋଟ ନଦି
ଆଉ ଆଜି ସଡେ ପ୍ଲାନିଂ କଣ ଅଛି? ରୋଷେଇ କି କୁଆଡେ ତ ବର୍ଷା ହଉଛି ବାହାରକୁ ତ ଯାଇପାରିବାନି।
ବର୍ଷାରେ ଯାଇ ହବନି ନହେଲେ ଆଇସି ସଣ୍ଡେ ବୁଲିବା ପାଇଁ
ଆଚ୍ଛା ରଜ ପାଳନ ହୁଏ ନା ନାଇଁ ତମ ସେପଟେ?
ରଜ ନାଇଁ ହେତେ ନାଇଁ ଏବେ ମାନୁଛନ୍ତି କିଛି କିଛି ଆଉ।
ଆଚ୍ଛା।
ତାମାନେ ସେପଟେ ଯେତିକି ଯେତିକି ହୁଏ ଏପଟେ ହେତେ ହୁଏ ହୁଏନି।
ଆଚ୍ଛା ଆମ ଏପଟେ ତ ରଜ ବହୁତ ଭଲସେ ପଳନ ତମେ ସେପଟେ ନୂଆ ଖାଇ ବୋଧେ ବହୁତ ଭଲସେ ପାଳନ ହଉଥିବ?
ହଁ ହଁ ନୂଆଖାଇ ଟା ସମସ୍ତେ ଆମର
କରନ୍ତି ଅଁ ଆମ ଏପଟେ ନୂଆଖାଇ ଟ ଟାଲ କରନ୍ତିନି ସ୍କୁଲ ଛୁଟି ରୁହେ? କରନ୍ତିନି ସେପଟ ସାଇଟି ପଶ୍ଚିମ ଓଡିଶା ଲୋକ କରନ୍ତି ଆଉ।
ହଁ ସେଇଟା ତ ସବୁ ଛୁଟି ଛୁଟା ସବୁ ରହେ। ପଶ୍ଚିମ ଓଡିଶା
ନୂଆ ଖାଇରେ କଣ ତମେ ନୂଆ ଧାନ ସମସ୍ତେ ନୂଆ ଡ୍ରେସ୍ ପିନ୍ଧ?
ହଁ ସେଇଟା ନୂଆ ଧାନ ଦେବତାଙ୍କୁ ଲଗାଇ ସମସ୍ତେ ନୂଆ ଡ୍ରେସ୍ ସବୁ ନୂଆଁ କିଣନ୍ତି ଆଉ
ଆଛା ନୂଆ ଚାଉଳ ଯୋଉ ହବ ସେଇଥିରେ ହିଁ ଭୋଗ ଲାଗିବ ମାଙ୍କ ପାଖରେ ସବୁ ବୋଧେ
ହଁ ସେଇ ନୂଆ ଧାନ ର ଚାଉଳ ହିଁ ମା
ନୂଆ ଖାଇ ବେଳକୁ ତମର କଣ ଧାନ ହେଇଯାଇଥାଏ? ଅମଳ ହେଇଯାଇଥାଏ?
କେ ଧାନ କଣ କି ସରିଆ ଧାନ ବୋଲନ୍ତି କିଛି କିଛି ଲୋକ ଆଗ କରୁନାହାନ୍ତି ସେଇଟା ବହୁତୁ ଜଲଦି ହୁଏ।
ଆଚ୍ଛା।
କମ୍ ସୋୟମ୍ ସମୟରେ ସେ ଧାନ ଟା ଜଲ୍ଦି ହୁଏ।
ହଁ।
ସେଇ ଧାନ ସମସ୍ତେ ଲଗାନ୍ତି ଆଉ।
ଆଚ୍ଛା।
ହ ନହେଲେ ଏଇ ଧାନ ତ ଏବେ ପଢାପକା ହେଇଛନ୍ତି ବୋଲେ କେବେ ହେବ ବି
ହଁ ଏଇ ଧାନ ତ ଯାଇ ଡିସେମ୍ବର ମାସ ଆଡୁ କଟା ହବ ନା?
ହଁ ଡିସେମ୍ବର।
ଆଚ୍ଛା।
ପାଣି ଯେମିତି ବି ବର୍ଷୁ ସବୁ ଆଡେ ପୁରା ଧୋଉ।
ହଁ ତ ମୁଁ ଏବେ ମୋ ଦିଦିଙ୍କ ଘରୁକୁ କଲ୍ କରି ନୟାଗଡ ତାଙ୍କର ବି ପ୍ରବଳ ହଉଛି ସବୁଆଡେ ବର୍ଷା।
ହଁ। ତମେ ଛାଡୁନି ତ ମୋଟେ ଛାଡୁନି। କି ଘଣ୍ଟେ ଦୁଇ ଘଣ୍ଟା ବି ଛାଡ଼ିଲେ କେହି କୁଆଡେ ଯାଇହୁଅନ୍ତା ଆଉ? ଏଇଟା କୁଆଡେ ଯାଇ ବିି ପାରପାରିବନି କି କିଛି ନାହିଁ।